ଆଜ୍ଞା ବୋଉ ନମସ୍କାର।
ଆଜ୍ଞା। ହାଲୋ ହଁ ମୁଁ ଭଲ ଅଛି। ଆପଣ କେମତି ଅଛନ୍ତି।
ମୁଁ କଣ କହିବି ଆଉ ଆମର ତ ଯୋଉ କଚା ଘର।
ଆଜ୍ଞା।
ହାଲୋ।
ହଁ କଉ ନାହାନ୍ତି ଟି
ଆଜ୍ଞା ପଚା ଘର ଏ। ଏଇ ଯୋଉ ବର୍ଷା ପବନରେ ଅଧା ଛଣ ଉଡେଇ ନେଇ ଯାଏ ଏ ବର୍ଷ। ହଁ କଁ କହିଲେ ପଇସା ହେଲାନି ତାପରେ ଧାନ ଟିକେ। ଭଲ ହେଇନଥିଲା ଛଣ ସବୁ ପଚିଗଲା ସବୁ ମେସିନ ରେ। କାଟିବାକୁ ପଡିଲା ଛଣ ନ ଆ ଛଣ ରେଟ୍ ବି ବହୁତ ଥିଲା ସେଥିଲାଗି ଘର ଛା ଏ ପର୍ଯ୍ୟନ୍ତ ହେଇ ପାରି ଲାନି ଆଉ ଘର ଛାଆଣି ହେଇନି ଯେହେତୁ ଏ ପଭନ ରେ ଅଧା ଛଣ ଉଡେଇ ନେଲା। ଏଇ ମାନେ ଘର ଅଧା ଏକର କଣା ସେକର କଣା।
ଆଜ୍ଞା।
କରିବୁ ଘର ଛା ଛାଉଣିରେ ଲାଗିଚୁ ଏବେ। ସେଇଗୁଡା ସବୁ ଖାଲି ମରାମତି କରୁଛୁ ଛଣ ନାହିଁ ତ। ସେଇ ପୁରୁଣା ଛଣ କୁ, ଆଜ୍ଞା।
ଆପଣଙ୍କୁ ଇନିନ୍ଦାରା ଆବାସ, ଯୋଜନା ମିିଳିନେଇ କି?
ନାଇଁ ନାଇଁ ଭାଇ ଇନ୍ଦ୍ରାରାବାସ ଯୋଜନା।
ଆପଣ ଆପ୍ଲାଏ କଲେନି ଆବେଦନ।
କିପରି ଆବେଦନ କରିବି, ମୁଁ ତ କିଛି ଜାଣିିନହିଁ।
ଆଗେ ଆପଣ ହଁ ମୁଁ କହୁଛି ଆପଣଙ୍କୁ ଟିକେ ଶୁଣନ୍ତୁ।
ହ
ହଁ ଆପଣ ପ୍ରଥମେ ତ ଯିବେ ଜନସେବା କେନ୍ଦ୍ର। ହଁ ଆପଣ ପ୍ରଥମେ। ଆଗେ କଣ ଆମର ଯୋଉ ଇନ୍ଦିରା ଆବାସ ଯୋଜନା ଭାରତ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରାମୀଣ ଆବାସ ଯୋଜନା ଥିଲା। ଏହା ଉଣେଇଶହ ପଞ୍ଚାଅଶୀ ମସିହାରେ ଆରମ୍ଭ ହୋଇଥିଲା, ଏହି ଯୋଜନା ଉଦ୍ଦେଶ୍ୟ ଥିଲା ଗରିବ ଓ ଗୃହ ହୀନ ପରିବାର। ମାନଙ୍କୁ ପକ୍କା ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା। ବୁଝିପାରିଲେ, ତାପରେ ଆମର ଏହାର ମୁଖ୍ୟ ଉଦ୍ଦେଶ୍ୟ କଁ କହିଲେ। ଆମର ଗ୍ରାମାଞ୍ଚଳର ଗୃହହୀନ ପରିବାରଙ୍କୁ ପକ୍କା ଘର ଯୋଗାଇବା ଦରିଦ୍ରଜୀ ଜୀବନ ଯାପନ କରୁଥିବା ଲୋକଙ୍କ ଜୀବନ ମାନର ଉନ୍ନତି କରିବା ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ବାସ ସ୍ଥାନ ସୁନିଶ୍ଚିତ କରିବା।
ଆଜ୍ଞା।
ପ୍ରାଏ ଏହାର। ତାପରେ ଏହାର ଯୋଗ୍ୟତା, ଯୋଗ୍ୟତା କଣ
ଆଜ୍ଞା ଯୋଉ ମାନଙ୍କର ଆଜ୍ଞା ଗୃହ ହୀନ କିମ୍ବା ମାନେ ଚାଳ ଘରେ ରହୁଥିବା ଲୋକ କିମ୍ବା ଯୋଉମାନଙ୍କ, ଯୋଉମାନଙ୍କର ହଁ ଘର ଭାଙ୍ଗି ଯାଇଥିବ ମାନେ ସେଇମାନଙ୍କୁ ଏସବୁ ମିଳିବ।
ଆଜ୍ଞା।
ଏଇମାନେେ, ଏଇ କଣ କହିଲେ? ଏଇ ନିର୍ଦ୍ଧାର ଯୋଗ୍ୟତା ଲାଭ କରିବେ।
ଆଜ୍ଞା।
ଆଜ୍ଞା, ଆଉ
ତାପରେ ଆମର ଇନ୍ଦ୍ରା ଯୋଜନା ବାଇସେଷ୍ଟ୍
ଆଜ୍ଞା।
ତାପରେ ଆମର ଏଇଟା କଣ ଗ୍ରାମାଞ୍ଚଳରେ ଗୃହହୀନ ଏବଂ କଚା ଘର ବାସ କରୁଥିବା ଗରିବ ମା ପରିବାରଙ୍କୁ ପକ୍କାଘର ନିର୍ମାଣ ପାଇଁ ଏଇ ଆର୍ଥିକ ସହାୟତା ଦିଆଯାଉଥିଲା।
ଆଜ୍ଞା।
ତାପରେ ଆମର ତାପରେ କଣ ଲାଭାର୍ଥୀ ଚୟନ ସରକାରଙ୍କ ଯୋଗ୍ୟତା ତାଲିକରେ ଆଧାରରେ କରାଯାଉଥିଲା ଘର ନିର୍ମାଣ ପାଇଁ ଅର୍ଥ ସିଧାସଳଖ ଲାଭାର୍ଥୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଥିଲା। ଘରର ମାଲିକାନାର ମହିଳାଙ୍କୁ ମହିଳାମାନଙ୍କୁ ପ୍ରାଥମିକ ଦିଆଯାଉଥି ସମ୍ଭବ ହେଲେ ଘର ମହିଳାଙ୍କ ନାମରେ କିମ୍ବା ସ୍ଵାମୀ ସ୍ତ୍ରୀଙ୍କ ଯୁଗ୍ମ ନାମରେ ଦିଆଯାଉଥିଲା। ହଁ ତାପରେ ଆମର ଷୋହଳ ମସିହାରୁ ଏଇ ଯୋଜନା ସ୍ଥାନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ପି ଏମ୍ ପି ଏମ ଏ ୱାଇ ଜି କାର୍ଯ୍ୟକାରୀ ହୋଇଚି। ଯାହା ବର୍ତ୍ତମାନ ଗ୍ରାମୀଣ ଗରିବ ଓ ପରିବାର ମାନଙ୍କୁ ପକାଘର ପ୍ରଦାନ କରୁଛି।
ଆଜ୍ଞା।
ଆଉ ଆପଣ ଏଟା ଆବେଦନ କେ କିପରି କରିବେ? ଆପଣ ପ୍ରଥମେ ତ ନିକଟରେ ଜନସେବା କେନ୍ଦ୍ର ଯିବେ।
ଆଜ୍ଞା।
ପଣ ନିଜ ଗ୍ରାମର ଗ୍ରା ତାପରେ ଆପଣ ନିଜ ଗ୍ରାମ ପଞ୍ଚାୟତ ସରପଞ୍ଚ କାର୍ଯ୍ୟ ପ ସରପଞ୍ଚ ପଞ୍ଚାୟତ କାର୍ଯ୍ୟ ନିିର୍ବାହୀ ଅଧିକ୍ କରିକି ଓ ବ୍ଲକ୍ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରନ୍ତୁ। ଆପଣ କନ୍ ତାଙ୍କ ସାଙ୍ଗରେ ନେ ଯୋଉ ଆପଣ ଯୋଗାଯୋଗ କରିକି ଆପଣ ଆଗେ ଜନସେବା କେନ୍ଦ୍ର ଯିବେ
ଆଜ୍ଞା।
ହଁ ତାପରେ ଆମର କଣ ଆଧାର କାର୍ଡ, ରାସନ କାର୍ଡ, ବ୍ୟାଙ୍କ ପାସବୁକ୍ ଯଦି ଆବଶ୍ୟକ ପଡେ ଭୋଟର ଆଇକାର୍ଡ ନେଇକି ଯିବେ।
ଆଜ୍ଞା।
ହଁ ତାପରେ ଯା ଯିବା ପରେ ଯୋଗ୍ୟ ହେଲେ ସରକାରଙ୍କ ପକ୍ଷରୁ ଘନ ଘର ନିର୍ମାଣ ପାଇଁ ଆ ମାସିକ ସହାୟତା କିସ୍ତି ଆକାରରେ ସିଧାସଳଖ ବ୍ୟାଙ୍କ ଖାତାକୁ ଆସିଯିବ। ଆଜ୍ଞା ଇଏ ଆପଣଙ୍କର ତିନିଟା କିସ୍ତି ସାହାଯ୍ୟରେ ଆସିବ।
ଆଜ୍ଞା।
ଆଜ୍ଞା। ଆପଣ ଏଇଭଳି ଏମତି ସ ଏମିତି ଆପଣ ଜନସେବା କେନ୍ଦ୍ର ଯାଇକି ଏଇ ଆମର ଯୋଉ ଡକୁମେଣ୍ଟ ନେଇକି ଗଲେ ଆପଣଙ୍କର ସେ ଆପ୍ଲାଏ କରିଦେବେ।
ଆଜ୍ଞା।
ଆଜ୍ଞା।
ଆଉ ଆପଣ ଆଜ୍ଞା, ଆମର ସରକାର ରୁ ଆଉ ଗୋଟେ ଯୋଜନା ବି ମିଳୁଚି। ଯଦି ଆପଣ ଅର୍ଥ ସହାୟ ସହକାରୀ ସମିତି ମାନେ ସୋସାଇଟି ଲୋନ୍ କରିବାକୁ ଚାହୁଁଛନ୍ତି
ଆଜ୍ଞା।
ଓ ମାନେ ସୋସାଇଟିରୁୁ ଲୋନ ନେବାକୁ ଚାହୁଁଛନ୍ତି ତେବେ ସାଧାରଣତଃ ପଦ କର୍ମ ହେଉଛି ସମ୍ଭନିୟ ସ ନ୍ଦିତ ସୋସାଇଟି ର ସଦସ୍ୟ ହୁଅନ୍ତୁ। ମାନେ ସୋସାଇଟିର ସ ସଦସ୍ୟ ହେବାକୁ ପଡିବ ଆପଣଙ୍କୁ। ତାପରେ ଲୋନ୍ ପାଇଁ ଆବେଦନ ପତ୍ ତ୍ର ପୂରଣ କରିବାକୁ ପଡିବ। ତାପରେ ଆବଶ୍ୟକ ଦଲିଲ୍ ହଉଚି ଆଧାର କାର୍ଡ, ପ୍ୟାନ୍ କାର୍ଡ ଆୟ ପ୍ରମାଣ ପତ୍ର ଆପଣ କେତେ ରୋଜଗାର କରୁଚନ୍ତି। ବ୍ୟାଙ୍କ ପାସବୁକ୍ ଇତ୍ୟାଦି ଜେରକ୍ସ ନେଇକିରି ଆପଣ ଦାଖଲ କରିବେ। ସୋସାଇଟି ଆପଣଙ୍କ ଆବେଦନ ଯାଞ୍ଚ କରିବେ। ଅନୁମୋଦିତ ହେଲେ ଲୋନ୍ ସେବା ସିଏ ଆପଣଙ୍କ ବ୍ୟାଙ୍କ ଖାତାକୁ ଦିଆଯିବ। ଆପଣ କେଉଁ ପ୍ରକାର ସୋସାଇଟି ଲୋନ୍ ବିଷୟରେ ପ ଚନ୍ତି କୁହନ୍ତୁ। ମାନେ ଆପଣ କେଉଁ ପ୍ରକାର ସୋସାଇଟି ଲୋନ୍ କରିବେ ମତେ କହି ମୁଁ ଆପଣଙ୍କୁ ଜଣେଇଦେବି। କୃଷି ଲୋନ୍, ଘର ଲୋନ୍ ଅ ବ୍ୟକ୍ତିଗତ ଲୋନ ଅନ୍ୟ କିଛି ଆପଣ ଆଗରୁ କରିନାହାନ୍ତି? ଆଚ୍ଛା ଆପଣ ଯଦି ଆପଣ କୃଷି ଲୋନ ନେବାକୁ ଚାହୁଁଛନ୍ତି ସାଧାରଣ ପ୍ରକ୍ରିୟା ହେଉ ଚି ନିକଟସ୍ଥ କୃଷି ସହାୟକାରୀ ସମିତି କିମ୍ବା ବ୍ୟାଙ୍କ୍ କୁ ଯାଆନ୍ତୁ। କୃଷି ଲୋନ ପାଇଁ ଆବେଦନ ହଁ ପତ୍ର ପୂରଣ କରନ୍ତୁ। ଆବଶ୍ୟକ ଯୋଉ ଦଲିଲ୍ ଖା ଦାଖଲ କରନ୍ତୁ। ଯେପରିକି ଆଧାର କାର୍ଡ, ପ୍ୟାନ କାର୍ଡ ଯଦି ଯଦି ଆବଶ୍ୟକ ପଡ଼େ ପ୍ୟାନ କାର୍ଡ ପାନ କାର୍ଡ ତ ଦରକାର ହୁଏନି। ଆଉ ଜମିର ଖାତା କଣ ଖତିଆନି ଯୋଉଟା ଆପଣ ଜମିରେ କଣ ଯୋଉଟା ତାପରେ ଆପଣ ଯୋଉ ଦଉଥିବେ ମୁଁ କଣ ପାଉତି କାଟନ୍ତିନି।
ଆଜ୍ଞା ଆଜ୍ଞା ଖଜଣା।
ପାସ୍‌ବୁକ୍ ଆଜ୍ଞା ପାସ୍ ପାସ‌ପୋଟ୍ ଫଟୋ ସାଇଜ ଗୋ ଟିଏ ହେଲା। ବ୍ୟାଙ୍କ କିମ୍ବା ସମିତି ଆପଣଙ୍କ ଆବେଦନ ଓ ଜମିର ବିବରଣୀ ଯାଞ୍ଚ କରିବେ। ଅନୁମୋଦନ ହେଲେ ଲୋନ୍‌ ରାଶି ଆପଣଙ୍କର ବ୍ୟାଙ୍କ ଖାତାକୁ ଜମା ହେବ।
ଆଜ୍ଞା।
ଆପଣ ଓଡିଶାର କେଉଁ ଜିଲ୍ଲା ରୁ କହୁଛନ୍ତି?
ମୁଁ ଓଡିଶାର ଯାଜପୁର ଜିଲ୍ଲା ରୁ କହୁଚି।
ଅହୋ ଏବେ ଆପଣଙ୍କ ନାମରେ ଚାଷ ଜମି ଅଛି?
ଆଜ୍ଞା।
ଆଜ୍ଞା।
ହଁ ଅଛି ଆଜ୍ଞା।
ଓ ଚାଷ ଜମି ଅଛି ତେବେ ତ ଭଲ କଥା। ଆପଣ ସହଜରେ ଲୋନ୍‌ ଟି କରିପାରିବେ। କିନ୍ତୁ ଯଦି ଯା ମାନେ ଆପଣଙ୍କ ନାଁରେ ଚାଷ ଜମି ଟି ନଥିବ। ତେବେ ଆପଣ ଯୋଉ କାଳିଆ ଯୋଜନା ପାଉଥିଲେ ନା।
ଆଜ୍ଞା କାଳିଆ ଯୋଜନା।
ପାଉଛନ୍ତି ଆପଣଙ୍କର କାଳିଆ ଯୋଜନା ବି କଟିଯିବ। ଯଦି ଆପଣଙ୍କ ନାଁରେ ଜମି ନଥାଏ ତାହେଲେ କାଳିିଆ ଯୋଜନାଟି କଟିଯିବ। ତାପରେ ପି ଏମ କିଷାନ ସିଏମ କିଷାନ ଏଇ ଯୋଉ ଦିଟା ମିଳୁଥିଲା। ସେ ଦିଟାଙ୍କ କଟିଯିବ ଆଉ ଆପଣ ଆପଣ ହଙ୍କ ନାଁ କୁ ଏବେ ତ ସହଜରେ ହେଇଯାଉଛି। ତହସିଲ୍ ‌କୁ ଗଲେ ଆରାଇଅଫିସ୍‌ କୁ ଗଲେ ସେଠି ଅ ଯୋଉ କଣ କହିଲେ ଆପଣଙ୍କର ଜମି ପଟା ଆପଣଙ୍କର ଆ ତାକାରି ନେଇକି ଗଲେ ସେମାନେ ଆପଣଙ୍କ ନାଁରେ ମାନେ କିଛି ଦିନ ପାଞ୍ଚ ଏକ ଦିନ ମାସେ କି ଦି ମାସ ଭିତରେ ଆପଣଙ୍କ ନାଁରେ ଜମି ଟି କରାଇଦେବେ ଯଦି ଆପଣଙ୍କ ନାଁରେ ନ ହେଇ ଆପଣଙ୍କ ଜେଜେଙ୍କ ନାଁ ରେ କିମ୍ବା ବାପାଙ୍କ ନାଁରେ ଅଛି। ଦରକାର ହେଉଥିବା ମାନେ ଯେମିତି ଏ ଦଲିଲ୍ ଚି ଆପଣଙ୍କର ଜେଜେ ଯଦି ବଞ୍ଚିଛନ୍ତି ତ ତାଙ୍କର କିଛି ମାନେ ତାଙ୍କର ଦରକାର ନାହିଁ ଆଧାର କାର୍ଡ ଦରକାର। ସେମାନେ ଚାଲି ଯାଇଛନ୍ତି ତାଙ୍କର ଡେଥ ସାଟି ପିକ୍ଟେଆଉ ମାନେ ମୃ ତୁ ର ହ ତାପରେ ହଉଛି ଆପଣଙ୍କର ଲିଗାଲ୍ ହେୟାର୍। ଏଇ ଦୁଇଟିକୁ ନେଇକି ଗଲେ ଆପଣଙ୍କ ନାଁ କୁ ଏଇ ଜମିଟି ହୋଇଯିବ। କିଛି କହିନାହାନ୍ତି
ଆଜ୍ଞା।
ଆଜ୍ଞା ବହୁତ ଭଲ ଲାଗିଲା ଆପଣଙ୍କ ସହିତ ଏତେ କିଛି ଆଲୋଚ଼ନା କଲି। କଥା ହେଲି ଆମର ଘର ପାଖରେ ବି କେହି ନାହାନ୍ତି ଏମତି ବସି କଥା ହେବାକୁ ଆପଣଙ୍କ ସାଙ୍ଗରେ ଯେବେବି କଥା ହୁଏ କିଛି ଆଲୋଚନା କରେ ବହୁତ ଭଲ ଲାଗେ ମତେ।
ଆଜ୍ଞା। ମତେ ବି ବହୁତ ଭଲ ଲାଗେ।
ଆଜ୍ଞା ତ ଆପଣ ବି ବହୁତୁ ଭଲ କଥା ହେଲେ ସେଥିଲାଗି ଧନ୍ୟବାଦ ମତେ ଏତେ ସମୟ ଦିଅନ୍ତି। ଯେବେବି ମୁଁ ଫୋନ କରେ ଆପଣ ମୋ ସହିତ କଥା ହୁଅନ୍ତି ସେଥିଲାଗି ବହୁତୁ ବହୁତୁ ଧନ୍ୟବାଦ ଆପଣଙ୍କୁ। ନା ଆଉ ମୋର କଲଟି ଏଇଠି ମୁଁ ସମାପ୍ତ କରୁଛି ମୋର ରୋଷେଇ କାର୍ଯ୍ୟ ଆରମ୍ଭ କରିବି। ଅ ଯାଉଛି ଆପଣଙ୍କୁ କଲ କରିବି ଆଉ କେବେ।
ହଉଏଇଠୁ ମୁଁ କଲ ଟି ସମାପ୍ତ କରିଛି।